ଅ
ହଁ କଣ କରୁଛନ୍ତି?
ଏ ବସିଥିଲି। ଆପଣ?
ମୁଁ ଏଇଠି ଟିକେ ଗୀତା ବିଷୟରେ ଗୀତା ପଢ଼ୁଥିଲି ତ ଏବେ।
ଓହୋ କଣ ଜାଣିଛନ୍ତି ଆପଣ ଗୀତା ବିଷୟରେ ଦେଖି କହିଲେ।
ଆ ଗୀତା ମାନେ ଦେଖନ୍ତୁ ଆପଣ ଆମ୍ଭ ସ୍ଟି ଆମର ବର୍ତ୍ତମାନ ଯେତେବେଳେ ଆ ଆମେ ଏଇ ଯୁଗରେ ବର୍ତ୍ତମାନ ଯେତେବେଳେ ଆମେ ସ ତ୍ୟ ଯୁଗ କଥା ଛାଡ଼ିକି ବର୍ତ୍ତମାନ ଯେତେବେଳେ କଳି ଯୁଗ କଥା ଦେଖିବା ସେ ଯେତିକି ଆଧୁନିକ ଗୀତ ବାହାରିଛି ହେଲା ତାକୁ ଆମେ ଆଧୁନିକ ଗୀତା କହିପାରିବା ହେଲା। କିନ୍ତୁ ଶ୍ରୀ ସତ୍ୟ ଯୁଗରେ ଯେତେବେଳେ ଶ୍ରୀକୃଷ୍ଣ ସେଇ ଗୀତ ଗାଇଥିଲେ ଅର୍ଜୁନଙ୍କ ପାଇଁ ସେ ଗୀତ ଗୀତ ଗାଇଥିଲେ କିନ୍ତୁ ସେଇ ଗୀତକୁ ଆ ଯେତେବେଳେ ଲେ ଖା ହେଲା ମାନେ ଲିଖଣୀ ଭାବରେ ଲେଖା ହେଲା ତାକୁ କୁହାହେଲା ଗୀତା ବୋଲି। ତାକୁ କୁହା ହେଲା କଣ ନା ଭଗବ ଶ୍ରୀମଦ୍ ଭଗବତ ଗୀତା ମାନେ ଭଗବାନଙ୍କ ଉପରେ ସେଇଟା ଯେହେତୁ ଥିଲା ଆଧାରିତ ହେଇକି ସେଥିପାଇଁ ଭଗବତ ଗୀତା ବୋଲି କୁହା ହେଲା। ହେଲା କି? ମାନେ କଣ ୱା ଭଗବତ ଗୀତ୍ ତା ହେଉଛି କଣ ଭାରତର ସର୍ବ୍ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଓ ଦାର୍ଶନିକ ଗ୍ରନ୍ଥ ମାନଙ୍କ ମଧ୍ୟରେ ଗୋଟେ ହେଲା?
ହଁ ଏଇଟା ବି ଠିକ୍ କଥା ଏବଂ ଏହା ମହାଭାରତ ର ଏକ ଅଂଶ ମଧ୍ୟ। ଏଥିରେ ଅଠରଟି ଅଧ୍ୟାୟ ଓ ସାତଟି ଓ ସାତଷଟି ଶ୍ଲୋକ ମଧ୍ୟ ବି ରହିଛି।
ହଁ ନିହାତି ଅଠରଟି ଅଧ୍ୟାୟ ଅଛି କାହିଁକି ନା ଦେଖନ୍ତୁ ଆମ ଅ ସେ ସେଇଠି ଅଠରଟି ଅଧ୍ୟାୟରୁ ମା ଅଧ୍ୟାୟ ତିନି ଭାଗରେ ବିଭକ୍ତ ହେଇଛି। ଅଧ୍ୟାୟ ଏକ ରୁ ଛଅ ତାପରେ ଅଧ୍ୟାୟ ଅଧ୍ୟାୟ ସାତ ରୁ ବାର ଆଉ ଦେନ୍ ଅଧ୍ୟାୟ ତେର ରୁ ଅଠର। ସେଇଥିରୁ ଅଧ୍ୟାୟ ଅଧ୍ୟାୟ ଏକ ରୁ ଛଅ କୁ ଭଗବାନ କହିଛନ୍ତି କର୍ମର ମାର୍ଗ ଉପରେ କର୍ମ ଯୋଗ କହିଲେ ଚଳେ ତାକୁ।
ହୁଁ ହୁଁ।
ମାନେ କର୍ମର ମାର୍ଗ ମାନେ ଯେମିତି ଆମେ ହଁ କର୍ମ ଉପରେ ଯେମିତି ଆମେ କର୍ମ ଭଗବାନ କହିନଥିଲେ ଶ୍ରୀକୃଷ୍ଣ ଫଳ ଆଶା ନ ରଖି କର୍ତ୍ତବ୍ୟ ଆପଣ ପାଳନ କରିଚାଲନ୍ତୁ। ସେମତି କର୍ମ କରି ଚାଲନ୍ତୁ ଆପଣ ଆପଣ ନିଜର ନିଜ କର୍ମ କରି ଚାଲନ୍ତୁ। ସେ ଭଗବାନ ଏ ଆମକୁ ଶ୍ରୀକୃଷ୍ଣ ଏଇ ବାର୍ତ୍ତା ଦେଇଛନ୍ତି ଆମକୁ। ଉଁ କଳି ଯୁଗ ପାଇଁ ଏହା
ହୁଁ। କୁରୁକ୍ଷେତ୍ରରେ ମଧ୍ୟ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବୀରଯୋଦ୍ଧା ଅର୍ଜୁନ। ନିଜ ପରିବାର ଗୁରୁ ଓ ସମ୍ପର୍କୀୟମାନଙ୍କ ବିରୋଧରେ ଯୁଦ୍ଧ କରିବାକୁ ଦେଖି ଦ୍ୱନ୍ଦ୍ୱରେ ମଧ୍ୟ ପଡ଼ିଥିଲେ। ଓ ତାଙ୍କ ମନରେ ବହୁତ ଦୁଃଖ ବି ମଧ୍ୟ ହୋଇଥିଲା ଜାଣିଛ ନାଇଁ?
ହଁ ନିହାତି। ଆଉ ମୁଁ କହିଲି ଦେଖ ମାନେ ଯେତେବେଳେ କର୍ମଯୋଗ ଆମର ହେ ଏକରୁ ଛଅ ଅଧାୟ ଭିତରେ ଭଗବାନ ଲେଖିଛନ୍ତି କର୍ମଯୋଗ କଥା। ସେଥିରେ କର୍ମଯୋଗ କଥା ଯେତେବେଳେ ଲେଖିଛନ୍ତି କର୍ମଯୋଗ ଆମକୁ କଣ ଦର୍ଶଉଛି? କର୍ତ୍ତବ୍ୟ ଆଉ ସତ୍ୟତା ନିଜ କର୍ମ ପ୍ରତି ସତ ସତ୍ୟତା ହେଲା ନିଷ୍ଠା କେମିତି ଆମେ ସ କର୍ମ ପ୍ରତି ସତ୍ୟ ମାନେ ସତ୍ୟବାଦୀ ହୋଇଇପାରିବା ନିଷ୍ଠା ହେ ନିଷ୍ଠାପର ହୋଇଇପାରିବା। ନିଜ କର୍ମକୁ ମାନେ ଉଚିତ ମାର୍ଗରେ ନେଇକି ଆମେ ତାକୁ କେମିତି ଭଗବାନ ପ୍ରାପ୍ତି ହେଇପାରିବା ବୁଝିଲ।
ହଁ ହଁ।
ସେମିତି ମାନେ ଜଣେ ଉଦାହରଣ ଯେମିତି ଆମେ କହିପାରିବାେ କି ଜଣେ ଜଣେ ଜଣେ ଛାତ୍ର ମନ ଲଗାଇ ଯଦି ପଢିବ ହେଲା। କିନ୍ତୁ କିନ୍ତୁ କ ଯଦି ପ-ପଢିବ ଯଦି ସେ ନିହାତି ଫଳ ପାଇବ କିନ୍ତୁ ଏଇଟା। କିନ୍ତୁ ବର୍ତ୍ତମାନ ପଢ଼ୁ ପଢ଼ି ନ ପଢ଼ିକି ଗୋଟେ ଛାତ୍ର ଯଦି ଫଳ ବିଷୟରେ ବେଶୀ ଚିନ୍ତା କରିବ ଫଳ କଣ ହେବ ଇଏ ହେବ ଦେନ ଭଗବାନ ତାଙ୍କୁ ବିନା କର୍ମରେ କାହାକୁ ଭଗବାନ ଫଳ ଦିଅନ୍ତିନି ହେଲା।
ହୁଁ ହୁଁ। ଆଉ ମଧ୍ୟ ଗୀତା ଆମକୁ ଶିଖାଏ ଯେ ମଣିଷ ସବୁବେଳେ ନିଜର କର୍ତ୍ତବ୍ୟକୁ ସତତା ନିଷ୍ଠା ଓ ସାହସର ସହିତ ପାଳନ କରିବା ଉଚିତ୍।
ନିହାତି ନିହାତି ନିହାତି।
କରିବା ଆମର ଅଧିକାର କିନ୍ତୁ କର୍ମର ଫଳ ପ୍ରତି ଅତ୍ୟଧିକ ଆସକ୍ତି ରଖିବା ଉଚିତ ନୁହେଁ। ଏହି ଗ୍ରନ୍ଥ ମଣିଷକୁ ସତ୍ୟ ଦୟା କ୍ଷମା ଆତ୍ମବିଶ୍ୱାସ ଆ ଆତ୍ମ ସଂଯମ ଓ ଭକ୍ତିର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ।
ହଁ କେତେ ବଢିଆ ଆପଣ ବହୁତ ବଢ଼ିଆ କହିଲେ ବହୁତ ବଢିଆ ଆପଣ ବୋଧେ ଗୀତା ପଢନ୍ତି ସନ୍ଧ୍ୟାବେଳେ ସକାଳେ?
ମୁଁ ବେଳେ ବଳେ ଗୀତା ପଢ଼େ ସନ୍ଧ୍ୟା ଟାଇମରେ ଠାକୁରଙ୍କୁ ଯେତେବେଳେ ପୂଜା କରେ ମୁଁ ସେତେବେଳେ ଗୀତା
ହଁ ନିହାତି ନିହାତି ବହୁତ ବଢିଆ। ମୁଁ କହିଲି ଆପଣ ଜାଣିଛନ୍ତି ଭକ୍ତି ଯୋଗ ବିଷୟରେ ମୁଁ ଟିକଏ ବର୍ଣ୍ଣନା କରିବି ବ୍ୟାଖ୍ୟା କରିବି।
ହୁଁ କୁହନ୍ତୁ କୁହନ୍ତୁ।
ଏ ଦେଖନ୍ତୁ ଅଧ୍ୟାୟ ଭଗବ ଶ୍ରୀମଦ୍ ଭଗବତ ଗୀତାର ଅଧ୍ୟାୟ ସାତରୁ ବାର ମଧ୍ୟରେ କଣ ଅଛି ଭକ୍ତିଯୋଗ ଭକ୍ତିଯୋଗ ତାର ଅର୍ଥ ହେଲା ଭଗବାନଙ୍କ ପ୍ରତି ଭକ୍ତିର ପଥ ବୁଝିଲ। ଏଆ ଆଉ କିଛି ନାହିଁ ତାର ମାନେ ଆଉ କିଛି ବି ନାହିଁ ଭକ୍ତି ଯୋଗ ଭଗବାନଙ୍କ ପ୍ରତି କେମିତି ଆମେ ଭକ୍ତି କରିବା। ହେଲା ମାନେ ଯେମିତି ଭକ୍ତି ଯୋଗରେ ଭ ଭଗବାନଙ୍କ ପ୍ରତି ପ୍ରେମ୍ ଭଗବାନଙ୍କ ପ୍ରତି ପ୍ରେମ, ମାନେ ଭଗବାନଙ୍କୁ ଆମେ ନିହାତି ଆମେ ଖାଲି ଡାକିଦେଲେ ହବନି ଆମେ ଖାଲି ଭଗବାନଙ୍କୁ ଯାଇକି କି ଭଗବାନ ମତେ ଏୟା ଦିଅ, ଏୟା ଦିଅ, ଏୟା ଦିଅ, ଭଗବାନ ବି ଶ୍ରୀକୃଷ୍ଣ କହିଥିଲେ, ଶ୍ରୀକୃଷ୍ଣ କହିଥିଲେ କି ଖାଲି ମୋତେ ମନ୍ଦିରକୁ ଡାକି ପଳେଇ ଆସନା କି ମୋତେ ଖାଲି ଏୟା ଦେ, ଏୟା ଦ୍ ଦେ ଡାକ୍ କେତେବେଳେ କେତେବେଳେ ଏମିତି ଦେଖାକରି ଆସ୍ କି ଆ ମୁଁ କେମିତି ଅଛି। ଏୟା ପଚାରିକି ଯା ମତେ ଭଗବାନ ଏଇଟା କହିଥିଲେ ନା, ବୁଝିଲ! ହଁ ମାନେ ସେମିତି ସେଇ କଥା କହୁଛନ୍ତି। ମାନେ ବିଶ୍ଵାସ, ବିଶ୍ଵାସ ରଖିବା ଉପରେ ଭଗବାନ, ଭଗବାନ କହିଛନ୍ତି, ମୋ ଉପରେ ବିଶ୍ଵ ଶ୍ୱାସ ରଖ ନିହାତି ମୁଁ, ତମକୁ ଫଳ ଦେବି ହେଲା। ଆଉ, ସମ୍ପୂର୍ଣ୍ଣ ସମର୍ପଣ କରିବାକୁ ପଡ଼ିବ, ମୋ ପାଇଁ ବୁଝିଲ!
ଆଜ୍ଞା।
ମାନେ ଦେଖ, ଗୋଟେ କଥା ଏଇଟା ବି ଗୋଟେ ଭଲ କଥା ହେଲା। ସତ୍ୟ ମାନେ ଦେଖ! ସତ୍ୟ ଗୋଟେ ଏମିତି ଜିନିଷ ଭକ୍ତି ମଣିଷକୁ ସ ଭକ୍ତି ସତ୍ୟ ଗୋଟେ ଏମିତି ଜିନିଷ, ଆଉ ଗୋଟେ ଭକ୍ ମଣିଷକୁ ପୁରା ଭକ୍ତିପୂର୍ଣ୍ଣ ବନେଇଦବ, ବୁଝିଲ!
ଆଜ୍ଞା।
ନିହାତି ସେଇ ଭକ୍ତିପୂର୍ଣ୍ଣ ଯଦି ମନ ହେଲା। ତେଣୁ ମନ ପବିତ୍ର ବି ରହିଲା, ଅହଂଙ୍କାରରୁ ଦୂରେଇ ବି ଯିବ ମନ। ମାନେ ଈଶ୍ଵରଙ୍କ ନିକଟକୁ ମନ ତାର ପଳେଇବ। ବୁଝିପାରିଲ!
ଆଜ୍ଞା, ଆଜ୍ଞା, ଆଉ ମଧ୍ୟ ଗୋଟେ କଥା ଗୀତା କହେ ଯେ, ସୁଖ ଓ ଦୁଃ ଖ ଲାଭ ଓ କ୍ଷତି ଜୟ ଓ ପରାଜୟକୁୁ ସମାନ ଭାବରେ ଗ୍ରହଣ କରିବା ଉଚିତ୍। ଆଉ ମଧ୍ୟ ଭଗବାନ ଗୀତା, କେବଳ ଏକ ଧାର୍ମିକ ଗ୍ରନ୍ଥ ନୁହେଁ। ବରଂ ଏହା ମାନବ ଜୀବନ ପାଇଁ ଏକ ଅମୂଲ୍ୟ ମାର୍ଗଦର୍ଶକ। ଏହା ଆମକୁ ସଠିକ୍ ଜୀବନ ବଞ୍ଚିବା, ଭଲ ଚିନ୍ତା କରିବା ନିଜ ମନକୁ ନିୟନ୍ତ୍ରଣ କରିବା। ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତି ରଖିବାରେ ଶିକ୍ଷା ମଧ୍ୟ ଗୀତା ଦେଇଥାଏ ଆମକୁ। ଆଉ ମଧ୍ୟ ସେଥିପାଇଁ ଭଗବତ୍ ଗୀତ୍ ତାକୁ ସମଗ୍ର ବିଶ୍ୱରେ ଏକ ଅନ୍ନନ୍ୟ ଓ ଚିରନ୍ତନ ଜ୍ଞାନର ଭଣ୍ଡାର ଭାବେ ସମ୍ମାନ ମଧ୍ୟ ଦିଆଯାଇଥାଏ।
ନିହାତି ନିହାତି ଗୀତାଙ୍କୁ ଆମେ ଭାବନି କି ଖାଲି ହିନ୍ଦୁମାନେ ପଢ଼ୁଛନ୍ତି। ଆମେ ହିନ୍ଦୁ ତ ପଢ଼ୁଛନ୍ତି ମାନେ ବିଦେଶର ବି ଲୋକ ଗୀତାକୁ ପଢ଼ୁଛନ୍ତି। ମୁଁ ଦେଖିଥିଲି ବର୍ତ୍ତମାନ ଗୋଟେ ଏଁ ଓଡ଼ିଆରେ ଗୋଟେ ନ୍ୟୁଜ ଦେଖିଥିଲି। ଜଣେ ଫରେନର ଆସିଥିଲେ କେବଳ ଗୀତା ପଢିବା ପାଇଁ ସେ ସଂସ୍କୃତ ଶିଖୁଛନ୍ତି, ବୁଝିପାରୁଛ ତ! ମାନେ କେତେ ସିଏ, ସିଏ ଗୀତାରୁୁ କେତେ ପ୍ରେଡିତ ବୁଝିପାରୁଛ। ସିଏ ମାନେ ଭଗବାନ୍ ଭଗବାନ ଭକ୍ତି ଯୋଗ, ଭକ୍ତି ଯୋଗଟା ଆମର ଆରମ୍ଭ ହଉଚି ଭକ୍ତି ଯୋଗୁ ଆରମ୍ଭ ହଉଛି, ସାତ ରୁ ବାର ଦେନ୍ ବାଉଁ ତି ଯୁଗ ଯେତେବେଳେ ସରିଲା, ଅଧ୍ୟାୟ ତିନି ଭାଗ ଅଧ୍ୟାୟ ଆମର। ଯେତେବେଳେ ଶେଷ ଅଧ୍ୟାୟକୁ ଯେତେଳେ ଭଗବାନ ଗଲେ ଲେଖିବାକୁ ଶେଷ ଅଧ୍ୟାୟକୁ, ତେରରୁ ଅଠର ଭଗବାନ୍ ଭଗବାନ ଜ୍ଞାନ ବିଷୟରେ, ମଣିଷର ଜ୍ଞାନ ଚେତନା, ଜ୍ଞାନ ଯୋଗ ବିଷୟରେ ଲେଖ୍ ଖିଆକୁ ଚେଷ୍ଟା କଲେ, ବଗଙ୍କ୍ ମଣିଷକୁ ଏଇଆ ଜ୍ଞାନ ଦେଇଦେଲେ କିଏ ଆମେ ବର୍ତ୍ତମାନ ଯେତେବେଳେ ଦେଖ ଜ୍ଞାନ ଓ ଆତ୍ମବୋଝର ବୋଧର ପଥ, ଏଟି କେମିତି ଆମେ ଗୋଟେ ଜ୍ଞାନ ଖାଲି ବ-ବ ଧରିନିଅ ଖାଲି ତମେ ଖାଲି ଭକ୍ତି କରିଦବ, ଭଗବାନଙ୍କୁ ଆଉ କର୍ତ୍ତବ୍ୟ କରିଚାଲିବ, ଯଦି ତମ ପାଖରେ ଜ୍ଞାନ ନାହିଁ ତମେ ତାହେଲେ ଭଗ କିଛି ଜୀବନରେ କରିପାରିବନି କିନ୍ତୁ କେବଳ ଭଗବାନଙ୍କ ପ୍ରତି ହଁ।
ଆମେ ଆମ ଜ୍ଞାନ ଯୋଗୁଁ କଥା କାଟିକି ବସ୍ ବର୍ଣ୍ଣନା କରିବି ଜାଣିଛନ୍ତି ନା କିଛି କହିବି?
ଧର୍ମ ଉପରେ
ହଁ କି, ହଁ କୁହ ଆପଣ ବି କୁହନ୍ତୁ ଜାଣିଛନ୍ତି ଯଦି କିଛି?
ଧର୍ମ ଉପରେ ମୁଁ ଜାଣିଛି ଦେଖନ୍ତୁ କହୁଛି ଆପଣ ଶୁଣନ୍ତୁ ଧର୍ମ ବିଷୟରେ ମୁଁ ଯେତିକି ଯାହା ପଢିଥିଲି ମୋର ଏବେ ବି ଆସିଛି ମୋ ମୁଣ୍ଡରେ
ହଁ।
କହୁଛି ଆପଣଙ୍କୁ ଧର୍ମ ହେଉଛି ମାନବ ଜୀବନରେ ଏକ ମହାନ ଆଦର୍ଶ, ଆପଣ ତ ଜାଣିଥିବେ? ଧର୍ମର ଅର୍ଥ କେବଳ ପୂଜା ପାଠ କିମ୍ବା ଧାର୍ମିକ ଆଚାର ନୁହେଁ ବରଂ ସତ୍ୟ, ନ୍ୟାୟ, ଦୟା, କରୁଣା। ସତ୍ୟ ନିଷ୍ଠା ଓ ନିଜ କର୍ତ କର୍ତ୍ତବ୍ୟକୁ ପାଳନ କରିବା ହିଁ ପ୍ରକୃତ ଧର୍ମ ଜଣେ ଭଲ ମଣିଷ ସର୍ ସର୍ବଦା ସତ୍ୟର ପଥରେ ଚାଲିଥାଏ। କିନ୍ତୁ ଅନ୍ୟମାନଙ୍କୁ ସମ୍ମାନ ଦିଏ ଏବଂ କାହାର ଅହିତ କରେ ନାହିଁ। ଯୋଉ ବ୍ୟକ୍ତି ସେ ମାର୍ଗରେ ଯାଇଥାଏ ସିଏ ହିଁ ପ୍ରକୃତ ଧର୍ମ ପାଳନ କରିଥାଏ ଜାଣିଛନ୍ତି ନା ନାହିଁ?
ନିହାତି ଧର୍ମ ପାଳନ କରିବା ସମସ୍ତଙ୍କ ମାନେ ସମସ୍ତେ କରିପାରନ୍ତିନି, ଆକ୍ଚୁଆଲି ଧର୍ମ ତମେ କରିପାରିଲେ ମୁଁ କରିପାରିନି ମୁଁ କରିପାରିଲେ ତମେ କରିପାରିବନି କାହିଁକିନା ଧର୍ମପଥ ଏମିତି ଗୋଟେ ପଥ ତାକୁ କଣ୍ଟଗୀତ ପଥ କହିଲେ ଚଳେ କାହିଁକିନା। ବ ସେଇଟା ଧର୍ମ ଗୋଟେ ପଥ ସେଇଟା ଭଗବାନ ପ୍ରାପ୍ତି ହେଇପାରିବା ଧର୍ମପଥରେ ଆମେ ଯାଇ ବୁଝିପାରିଲ,? ମୁଁ ଟିକେ ଜ୍ଞାନ ଯୋଗ ମୁଁ ଟିକିଏ ଜ୍ଞାନ ଯୋଗ ବିଷୟରେ କହିବି କି? କିଛି ଜାଣିଛ ନା କହିବି ଆଜ୍ଞା ମୁଁ କହିଲି ଜ୍ଞାନ ଯୋଗ ଭଗବାନ ଅ ଅ ଅଧ୍ୟାୟ ତେର ଚଉଦ ପନ୍ଦର ଷୋହଳ ସତର ଅଠର ଅଧ୍ୟାୟରେ ଲେଖିଲେ ମାନେ ଜ୍ଞାନ ଯୁଗ ସେଇ ଏଇ କଥା କହିଲେ କି ଜ୍ଞାନ ବିଷୟରେ ମାନେ ଯଦି ଜଳେ ବିନା ଜ୍ଞାନରେ ଭଗବାନ ପ୍ରାପ୍ତି ହେଇ ପାରିବନି ଭଗବାନ ଏହା କହିଛନ୍ତି ବୁଝିଲ? ମାନେ ଦେଖ ଜ୍ଞାନ ଯୋଗ ଏମିତି ଆମକୁ ଶିଖାଏକି ଆମର ପ୍ରକୃତ ସ୍ୱରୂପ ହେଉଛି ଆତ୍ମା ଆତ୍ମ ପ୍ରକୃତ ସ୍ୱରୂପ ଆତ୍ମା ବୁଝିପାରିଲ ଆତ୍ମା। ମାଠୁ ବଡ କିଛି ନାହିଁ। ଆମେ ଦେଖ ଆମେ ମରିଯିବା ବରଂ ମୁ ଆତ୍ମା ମରିବନି ଗୋଟେ ରହିବ ସେଇଟା ହେଲା ଆତ୍ମା। ଆତ୍ମାକୁ ଶାନ୍ତି ରଖିବା ମାନେ ବୁଝିପାରୁଛ ସେଇଟା ହେଲା ଆମର କର୍ତ୍ତବ୍ୟ ମାନେ ଶରୀରକୁ କୁ ନୁହେଁ କିନ୍ତୁ ଆତ୍ମାକୁ ଶାନ୍ତି ରଖିପାରିବା କିନ୍ତୁ ଶରୀରକୁ ନୁହେଁ ନୁହେଁ ନୁହେଁ ବୁଝିଲ? ଆତ୍ମା ହଉଛି ଅମର ଏଇଟା ଆମେ ତମେ ନିହାତି ଜାଣିଛ।
ଆଜ୍ଞା ଜାଣିଛି ମୁଁ।
କିନ୍ତୁ ଶରୀର ମର ବୁଝିପାରୁଛ?
ହୁଁ ହୁଁ।
ସତ୍ୟ ସତ୍ୟକୁ ମାନେ ମାନେ ଏଇ ସତ୍ୟକୁ ତମେ ମଣିଷ। ଜାଣିବା ଦରକାର ମାନେ ମୋହ ମାୟା ଭୟ ଦୂର୍ ଦୁଃଖରୁ କି ମୁକ୍ତ ହବା ପାଇଁ ମାନେ ଭଗବାନ
ଆଜ୍ଞା ଆଜ୍ଞା ଆପଣ ବି ଆପଣ ବି ଯଦି ଧର୍ମକୁ ଦେଖିବେ? ଧର୍ମ ଆମକୁ ଭଲ ଚିନ୍ତା ଭଲ ବ୍ୟବହାର ଏବଂ ଭଲ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ। ଏହା ମଣିଷକୁ ଶାନ୍ତି ସଂଯମ କ୍ଷମା ପ୍ରେମର ଶିକ୍ ଶିକ୍ଷା ମଧ୍ୟ ଦେଇଥାଏ। ଧର୍ମ ପାଳନ କରୁଥିବା ବ୍ୟକ୍ତି ସମାଜରେ ସମ୍ମାନ ପାଏ ଆପଣ ତ ଜାଣିଥିବେ ଯେମିତି ହେଲେ ବି ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ ହୋଇଥାଏ ଯୋଉ ବ୍ୟକ୍ତି ଧର୍ମ ପାଳନ କରିଥାଏ। ପ୍ରତ୍ୟେକ ମଣିଷ ସେ ମଣିଷକୁ ଭଲ ପାଇଯାଆନ୍ତି ପ୍ରତ୍ୟେକ ଲୋକମାନେ ତାଙ୍କୁ ସମ୍ମାନ ଦିଅନ୍ତି ପ୍ରତ୍ୟେକ ଲୋକମାନେ ତାଙ୍କର ସୁଚିନ୍ତା କରନ୍ତି। ଏବଂ ଧର୍ମ କେବେ ଘୃଣା ହିଂସା କିମ୍ବା ବେଦଭାବ ଶିଖାଏ ନାହିଁ। କି କେବେ ଶିଖେଇବନି ବି ମଧ୍ୟ ପ୍ରକୃତ ଧର୍ମ ସମସ୍ତଙ୍କୁ ପ୍ରତି ପ୍ରେମ କରେଇବ ସହାନୁଭୂତି ଓ ସମାନ ବ୍ୟବହାର କରିବାକୁ ଶିଖାଏ ଯେଉଁଠାରେ ସତ୍ୟ ନ୍ୟାୟ ଦୟା ରହେ ସେଠାରେ ଧର୍ମ ହିଁ ବାସ କରେ।
ହଁ ମୁଁ କହିଲି ଦେଖ ଆଉ ଗ ମାନେ ମୁଁ ଜ୍ଞାନ ଯୁଗର ଗୋଟେ ଉଦାହରଣ ଦେଇପାରିବି କି ଏହା ହେଉଛି କି ଆ
ଧିଆଦି
ଆତ୍ମ ଆତ୍ମଜ୍ଞାନ ଦ୍ଵାରା ସତ୍ୟକୁ ବୁଝି ମୋକ୍ଷ ପ୍ରାପ୍ତି ମାନେ ଭଗବାନଙ୍କୁ ପ୍ରାପ୍ତି ହବା ଆମର ଏଇଟା ମାନେ ଭଗବାନ ଏଇଟା ଦେଇକି ଇଏ କହିକି ଭଗବତ ଗୀତାରେ ଲେଖିଛନ୍ତି କି ମାନେ ଖାଲି ତମେ ବ ଭଗବତ ଗୀତା ଏମିତି ପଢୁଛ ପଢିଚାଲ ପଢିଚାଲ ହେମତି ନାଇଁ। ତମକୁ ଗୋ କର୍ର୍ ସ ସତକର୍ମ ସତ୍ମାର୍ଗ ଏ ଅହିଂସା ପଥରେ ବି ତୁମକୁ ଚାଲିବାକୁ ପଡିବ ବୁଝ ବୁଝିଲଟି ଟି ମାନେ ହିଂସା ମଣିଷ ପ୍ରତି ମାନବ ପ୍ରତି ହିଂସା ହବାର ନାଇଁ ମାନେ କ ଆମର ତିନିଟା ଯୋଗ ଏମିତି ଶିଖଉଛି ଆମକୁ କର୍ମ ଯୋଗ ଶିଖେଇଲା କେମିତି ତମେ ବିନା ସ୍ୱାର୍ଥରେ କାମ କର୍ମ କରିବ। ଭକ୍ତି ଯୋଗ ଶିଖେଇଲା ଭଗବାନଙ୍କ ପ୍ରତି କେମିତି ଭକ୍ତି କରିବ ପ୍ରେମ କରିବ ଏଇଆ ହିଁ ଆ ମେ ଆମ ଜୀବନ ହିଁ ଏଇଆ ଥିଲୁ ତମେ ବୁଝିବାକୁ ପଡ଼ିବ ଜ୍ଞାନ ଯୋଗ ହେଲା ଆମର କଣ ନା ଆତ୍ମଜ୍ଞାନ ଲାଭ କରିବା ବୁଝିଲ?
ଆଜ୍ଞା ଆଜ୍ଞା ଆପଣଙ୍କ କଥା ବହୁତ୍ ମତେ ଭଲଲାଗିଲା ଧନ୍ୟବାଦ୍।
ନିହା ଧନ୍ୟବାଦ ଆଜ୍ଞା ଆଜ୍ଞା ଧନ୍ୟବାଦ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।